ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ଆପଣଙ୍କ ଭଏସଟା ହଁ ଦିଦି ଭଲ ଅଛ?
ହଁ- ମୁଁ ଭଲ ଅଛି। ଆପଣ?
ହଁ- ମୁଁ ଭଲ ଅଛି ଆଉ। ହଁ ଦେହ ପା ଭଲ ଅଛି, ଭଏସ ଟା କେମିତି ଗୋଟେ ଶୁଣା ଯାଉଥିଲା। ମୁଁ କହିଲି କଣ ଭଏସଟା ଭଲ ଶୁଣା ଯାଉନି, ଦେହ ପାହ ଭଲ ଅଛି ନା
ଆଜ୍ଞା ଆଜ୍ଞା ଭଲ ଅଛି। ହ
ଆଚ୍ଛା, ଆଉ କଣ କରୁଛନ୍ତି?
ହଁ ଏମତି ବସିଛି। ଆପଣ?
ମୁଁ ଏବେ ଅ ରୋଷେଇ ସରିଲା। ଅ ପୁଅର ରୋଷେଇ ଟିକେ କଲି, ତାର ସୁଜି କ୍ଷୀରି ଟିକେ କଲି, ସେ ଆଜି ସୁଜି ଖିରି ରାତିରେ ଖାଇବ ଟିକେ। ହାଲକା ଖାଦ୍ୟ, ସନ୍ଧ୍ୟାବେଳେ ଟିକେ ଖାଇ ଦେଇଛି ଆ ଫାଷ୍ଟଫୁଡ୍ ଜିନିଷ, ଆଉ ମୁଁ କଇଲି ଟିକେ ରାତିରେ ଆଉ ତାକୁ ରୁଟି ଫୁଟି ଦେବିନି। ତା ପାଇଁ ଟିକେ କରିଦେଲି ସୁଜି ହାଲୁଆ ଟାଇପ୍ ର ଟିକେ ସେ ଖାଇଦବ। ଆମ ପାଇଁ ବି ଆଜି ମଟର ତରକାରୀ, ଆଉ ତା ବା ପରେ ଉପମା କଲି, ଆଜି ଶାଶୁ କହିଥିଲେ ଝିଅ ଖାଇଦବା ଆଜି, ଟିକେ ଉପମା କରିବୁ ଆଉ ମଟର ତରକାରୀ, ମୁଁ ମଟର ତରକାରୀ ଉପମା କରିଦେଲି। ଆଉ ଶ୍ୱଶୁରଙ୍କର କୀର୍ତ୍ତନ ଅଛି ସିଏ ଯିବେ। ତେଣୁକରି ଆଜି ଆମେ ରାତିରେ ଶାଶୁ ବୋହୁ ଖାଇଦବୁ ଉପମା ତରକାରୀ ଆଉ, ୟାଙ୍କର ଗୋଟେ ବାହାଘର ଭୋଜି ଅଛି ସିଏ ଯିବେ ଆଉ। ଆମ ଘରେ ତ ଏତିକି ଆମେ ରହିଲୁ ଶାଶୁ, ଶ୍ୱଶୁର, ମୋ ପୁଅ, ମୁଁ ମୋ ଆ ଶାଶୁ, ଆଉ ମୋ ପୁଅ, ମୋ ଶଶୁର ଇଆ ଆଉ, ଆଉ ତମ ଆପଣଙ୍କ ଘରେ କିଏ କିଏ ଅଛନ୍ତି, କଣ କୁହନ୍ତୁ?
ହଁ ଆମ ଘରେ ତ ଦିଦିଙ୍କର ତ ମ୍ୟାରେଜ ହେଇଯାଇଛି, ବାପା, ବୋଉ, ମୁଁ ଆଉ। ଅଜା ଜେଜେ ଅଛନ୍ତି।
ଓହୋ, ଜେଜେବାପା, ଜେଜେମା କେହିି ନାହାନ୍ତି?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
ଆଛା, ଆଉ କଣ କାଲିି ବୁ ହୁଁ, ପୁରୀ ଯାଇଥିଲେ କାଲି ଦେବସ୍ନାନ ପୂର୍ଣ୍ଣିମା ଥିଲା।
ନା ନା ଯାଇନି ପୁରୀ। ଏ ଡିୟୁଟି ରେ ଟିକେ ବ୍ୟସ୍ତ।
ହଁ କଣ କରିବା, ବ୍ୟସ୍ତ ବହୁଳ ଜୀବନ, ତେଣୁକରି ମୁଁ ବି ଯାଉଛି ସ୍କୁଲ, ମତେ ମତେ ସ୍କୁଲୁରୁ ଆସିଲା ବେଳକୁ ସମୟ ଲାଗିଯାଉଛି, ମୁଁ କଟକ ରୁ ଯାଉଛି ଆଠଗଡା ନା। ଯିବା ଆସିବାର ସମୟ ମୋର ପଳେଇ ଯାଉଛି, ଆଉ କଣ କରିବା? ପୁଅଟା ବି ଟିକେ ଛୋଟ। ତେଣୁ କରି ଯିବା ଆସିବା କରିବାକୁ ପଡୁଛି ଆଉ, ଚାକିରି ତ କରିଛେ କଣ କରିବା ଆଉ।
ଆଜ୍ଞା।
ଏଇଆ ଆଉ ଏମିତି ପୁରା ବ୍ୟସ୍ତ ବହୁଳ ଜୀବନ ଭିତରେ ଆଉ କା ପୁରୀ ଆଉ ଯାଇନାହାନ୍ତି, ମୁଁ ବି ଖାଲି ଆଉ ଟିକେ ଯାଇପାରିଲିନି।
ହୁଁ ହୁଁ ହୁଁ।
ହୁଁ କଣ କରିବା? ବ୍ୟସ୍ତ ଭିତରେ ଆଉ କୋଉ ଯାଇ ହଉଛି। ଯିବା।
ହଁ, ଘର ଜଣ ଭିତରେ ତ ଟିକେ ଆଉ ତ୍ରାହି ମିଳିଲେ ତ ଯୁଆଡେ ଯାଏ ଯେମିତି ଯିବା ଯିବା କଥା।
କଣ କରିବା ଶାଶୁ, ଶଶୁର, ପୁଣି ସ୍କୁଲ, ଛୁଆ କଣ କରିବା।
ଆଜ୍ଞା।
ବଢିଆ ଆଉ। ହୁଁ ଆଉ ବାପାଙ୍କ ଦେହ ପା, ଆଉ ଘରେ ସମସ୍ତେ ଭଲ ଅଛନ୍ତି?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
ହଁ କୁହନ୍ତୁ? କିଛି ଜାଣିଥିଲେ ମୁଁ ବି ଆପଣଙ୍କ ଠୁ କିଛି ଜାଣିବି, ଆଜ୍ଞା।
। ଆମର ଜଗନ୍ନାଥ ସଂସ୍କୃତି ଓଡିଶାର ଗୋଟେ ଗୌରବ। ଏହା କେବଳ ଏକ ଧାର୍ମିକ ପରମ୍ପରା ନୁହେଁ। ହଁ, ବରଂ ସମାନତା ସେବା ମାନବିକତା ବାର୍ତ୍ତା ବହନ କରେ।
ଆଜ୍ଞା ଆଜ୍ଞା ଆଜ୍ଞା।
ପ୍ରଭୁ ଜଗନ୍ନାଥ ହଉଛନ୍ତି ଓଡିଶାର ଆରାଧ୍ୟ ଦେବ ଦେବତା, ସେ ଜଗତର ନାଥ ବା ସମଗ୍ର ବିଶ୍ଵର ପ୍ରଭୁ ବୋଲି ପରିଚିତ। ତାଙ୍କ ସହିତ ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ପୂଜା କରାଯାଏ। ଜଗନ୍ନାଥ ମନ୍ଦିର ଚାରି ଧାମ ମଧ୍ୟରେ ବି ଉଁ ଗୋଟିଏ ଧାମ ଅଟେ। ଯାହା ଆମ ଓଡିଶାରେ ଅବସ୍ଥିତ, ପ୍ରତିବର୍ଷ ଏଠାରେ ହଉ ଥିବା ରଥଯାତ୍ରା, ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଥାଏ। ଏହି ଯାତ୍ରାରେ ପ୍ରଭୁ ଜଗନ୍ନାଥ, ବଳ ଆଜ୍ଞା ଆଜ୍ଞା। ସୁଭଦ୍ରା ତିନୋଟି ବିଶାଳ ରଥ ରେ ବିରାଜମାନ କରି କରିଥାନ୍ତି।
ହଁ ଅ
ସେ ଟାଇମ ରେ ଜାଣିଥିବ ବହୁତ ଲକ୍ଷେ ଲକ୍ଷେ ଶ୍ରଦ୍ଧାଳୁ ଜଗନ୍ନାଥଙ୍କ ପାଖକୁ ଚାଲନ୍ତୁ ଦେଖିବେ। ଦର୍ଶନ କରିବା ପାଇଁ ଆଜ୍ଞା। ଆ ପ୍ରଭୁ ଜଗନ୍ନାଥ ମୂର୍ତ୍ତି ନିମ କାଠରେ ତିଆରି ହୋଇଥାଏ। ଆ ନିର୍ଦ୍ଦିଷ୍ଟ ସମୟରେ ନବକଳବର ନୀତି ଅନୁସାରେ ଦାରୁ ମୂର୍ତ୍ତି ନିର୍ମାଣ କରାଯାଏ ଯାହା ବାର ବର୍ଷରେ ଥରେ ହୋଇଥାଏ।
ହଁ।
ତାପରେ ଜଗନ୍ନାଥ ସଂସ୍କୃତି ହଉଛି ପ୍ରଭୁ ଜଗନ୍ନାଥ ସମସ୍ତଙ୍କର ପ୍ରଭୁ। ଏହି ସଂସ୍କୃତିରେ ଜାତି ବର୍ମ ବର୍ଣ୍ଣ ସମ୍ପ୍ରଦାୟ ଅପେକ୍ଷା ଭକ୍ତିକୁ ଅଧିକ ଗୁରୁତ୍ୱ ଦିଅନ୍ତି ଯୋଉ ସେପରି ଠାକୁରଙ୍କ ପାଖରେ ଦେଖିବେ କି କୌଣସି ଜାତି ଧର୍ମ ଆ ଏସବୁ କିଛି ନଥାଏ ତାପରେ ମହାପ୍ରସାଦ ଶ୍ରୀ ଜଗନ୍ନାଥ ମନ୍ଦିରର ମହାପ୍ରସାଦକୁ ସମସ୍ତେ ଏକାଠି ଗ୍ରହଣ କରନ୍ତି। ଏଇଟା ବି ଆପଣ ଜାଣିଥିବେ ତାପରେ ରଥଯାତ୍ରା ସମୟରେ ପ୍ରଭୁ ଜଗନ୍ନାଥ ତ ବଳଭଦ୍ର ମା ସୁଭଦ୍ରା ରଥରେ ବସି ଭକ୍ତମାନଙ୍କ ନିକଟକୁ ଆସନ୍ତି ଯାହା ଆମକୁ ଦର୍ଶନ ଦିଅନ୍ତି। ଗୋଟେ ଦିନ ତାର ପରମ୍ପରା ଅନୁସାରେ ମନ୍ଦିରରେ ବିଭିନ୍ନ ସେବକ ବି ରହିଥାନ୍ତି ଭଗବାନଙ୍କ ସେବା କରିଥାନ୍ତି।
ଏବେ ତ ଠାକୁରଙ୍କୁ ଦର୍ଶନ କରିବେନି ଏବେ ଅଲାରନାଥ ଠାକୁରଙ୍କୁ ଦର୍ଶନ କରିବେ।
ଆଜ୍ଞା।
ଏବେ ଅଲାରନାଥ ଠାକୁରଙ୍କ ପାଖରେ ପ୍ରବଳ ଭିଡ ହଉଛି।
ହଁ ହଁ।
ଠାକୁରଙ୍କର ତ ବର୍ଷକୁ ଥରେ ଠାକୁରଙ୍କ ପାଖରେ ଭିଡ ଆଉ। ଅଲାରନାଥଙ୍କ ପାଖରେ ଆଉ ଆଉ ଠାକୁରତ ଏବେ ଶୋଇଛନ୍ତି ଚନ୍ତି ଆଉ ତାଙ୍କୁ ଦର୍ଶନ କରିବେ ଆଉ।
ହଁ ଏବେ ଅଣ ହଁ ଅଣସର ଘରେ ଏବେ ବୋଧେ ରହିବେ। ତାପରେ ଷୋଳ ତାରିଖରେ ତ ରଥଯାତ୍ରା।
ଆଜ୍ଞା।
ଆଉ ଜଗନ୍ନାଥଙ୍କ ଏବର୍ଷ ଯିବେ ଆପଣ ଦେଖିବାକୁ ରଥଯାତ୍ରା।
ପୁରୀ ଦିଦି ଯିବାକୁ ବହୁତ ଇଛା କିନ୍ତୁ ଜଗନ୍ନାଥଙ୍କର ଯେପର୍ଯ୍ୟନ୍ତ ଡୋରି ନ ହେଇଛି ଆପଣ ଯାଇପାରିବେ ନାହିଁ। ଆପଣ ଯାହା କଲେ ଯେତେ ଚେଷ୍ଟା କଲେ ବି ପାରୁ ପର୍ଯ୍ୟନ୍ତ ଗଲେ ବି ଯାଇପାରିବେ ନାହି କାହିଁକି ନା ସିଏ ଯେ ପର୍ଯ୍ୟନ୍ତ ନ ଚାହିଁଛି କିଛି କିଛି ହବନି ପତ୍ର ହଲିବନି ଆଉ ଆମେ ହଲିବା ସେଇଟା ତ ଦୂରର କଥା ଆଉ ଯେହେତୁ ଆମେ ତ ତାପରେ ଜଂଜାଳ କୁ ଛୁଆକୁ ଧରିକି ଆଉ କଣ ଯାଇହବ ଛୋଟ ଛୁଆ। ଏ ଯୋଉ ଭିଡ ହଉଛି ଇଲୋ ବୋପା ମା। କେତେ ଲୋକଙ୍କୁ ଦଳା ଚକଡା କରିଛନ୍ତି ଏଇ ସ୍ନାନ ପୂର୍ଣ୍ଣିମା ହେଇ କାଲି ବୋପା ମାଆ। ପ୍ରବଳ ଲୋକଙ୍କୁ ଦଳା ଚକଡା କରିଦେଇଛନ୍ତି। ବୁଡା ବୃଦ୍ଧ ଲୋକ ଗୁଡା କେତେ ଯାଇଛନ୍ତି ଯେ ଭାରି ହନ୍ତସନ୍ତ ହେଇଛନ୍ତି। ବହୁତ ଇଏରେ ଏ ମାନେ ତାଙ୍କୁ ଅ ପାଣି ଫାଣି ଦେଇକି ପଣ୍ଡା ମାନେ ବି ପାଣି ଦଉଥାନ୍ତି ସେ ର ଯୋଉ ରଥ ତିଆରି କରୁଛନ୍ତି ସିଏ ବି ଦଉଥାନ୍ତି ଆଉ କଡ ଦଳ ଚକଡ଼ାରେ ଆଉ ସିଏ ଅଣନିଶ୍ୱାସୀ ହେଇଯାଉଛନ୍ତି ଆଉ କଣ କରିବା ଆଉ ଏ ଛୋଟ ପିଲାକୁ ନେଇକି ଆମେ ଆଉ ଯାଇପାରିବା ଆମେ ଯଦି ଯାଇ ଥାନ୍ତେ ଯାଇପାରିଥାନ୍ତେ ତାକୁ ଛାଡିକିନା ଆଉ ଯାଇହବନି ଆଉ ଭଗବାନଙ୍କର ଯଦି କୃପା ହେଲା ସେ ଟିକେ ବଡ ହେଲେ ଆମେ ଯିବା ଆଉ।
ହଁ ହଁ ନିହାତି।
କଣ କରିବା ତାଙ୍କ ଇଚ୍ଛା ନହେଲେ କିଛି ହେଇପାରିବନି।
ଆଜ୍ଞା ଆପଣ କେବେ ଆ ଆଗରୁ ଯାଇଛନ୍ତି ପୁରୀ?
ହଁ ମୁଁ ଯାଇଛି ପୁରୀ ବହୁତ ଥର ଯାଇ ଛୋଟବେଳେ ଯାଏ ବାଡ଼ୁଅ ଥିଲି ଯେତେବେଳେ ବହୁତ ଥର ସାଙ୍ଗସାଥି ହେଇକି ବସିଥିବୁ ଉଠିକି ପଳେଇବୁ ହଁ ଚାଲ ଯିବା ଯେତେବେଳେ ମନ ହେଲା। ଆଉ ବାହା ହେଲା ପରେ ଟିକେ ଜଞ୍ଜାଳ ଭିତରେ ପଶିଲୁ ଆଉ କୁଆଡ଼େ ଯିବା ପାଇଁ ସମୟ କେତେବେଳେ କଣ କରି ବାଉ। ଆଉ ସମୟ ଭିତରେ ଆଉ କୁଆଡ଼େ ସମୟ ମିଳୁଛି ଆମେ ଆଉ କଣ କରିପାରିବା? ଯାହା ଏଇଠି ଥାଇ ଟିକେ ଏଇ ଜୟ ଜଗନ୍ନାଥ ଚ୍ୟାନେଲ ଟିକେ ଦେ ଖୁଛୁ ସେଇଥିରେ ଠାକୁରଙ୍କୁ ଦେଖ ଖିବା କଥା ଆମେ ଆଉ କୋଉ ତାକୁ ଦେଖିପାରିବି ତଥାପି ମୁଁ ଯାଇ ଥିଲି ଏବେ ରିସେଣ୍ଟ ଏ ଯୋଉ ସ୍କୁଲ ଛୁଟି ହେଇଥିଲା। ବହୁତ କଷ୍ଟରେ ମୁଁ କହିଲି ଚାଲ ଟିକେ ଯାଇକି ଦର୍ଶନ କରି ଚାଲି ଆସିବା କାହିଁକିନା ଆଉ ଯାଇପାରିବିନି ମୁଁ ଚାହିଁଲେ ବି ଆଉ ଯାଇପାରିବିନି ସ୍କୁଲ ଖୋଲିଗଲା ପରେ। ସ୍କୁଲ ଟିକେ ଛୁଟି ଅଛି ପୁଅକୁ ଧରିକି ହଉ ପଛେ। ଭିଡ଼ରେ ମୋ ସାନ ଭାଇ ମୁଁ ଯାଇଥିଲୁ ରଥକୁ ବହୁତ କଷ୍ ଚରେ ଗଲୁ ଭିତରକୁ ଯାହା ହଉ ପ୍ରଭୁ। ଆ ସା ଭଲ ଦର୍ଶନ କରି ପଳେଇ ଆସିଲୁ। ଭଲ ଲାଗିଲା ଏଥର ଦର୍ଶନ ଟା ବି ଭଲ ହେଲା।
ଆମେ ଆଉ କଣ କରୁଛେ ଯେ? ଆଉ ଇଏ ସିଏ ଯଦି ନଚାହିଁବେ ଆଉ ଆମେ କଣ କରିପାରିବା?
ହୁଁ ହୁ।
ଏ ଆଉ ଆପଣ କେବେ ଯାଇନାହାନ୍ତି ବୋଧେ ନେ କେବେ ବୁଲି ଆସନ୍ତୁ ଯାଇକିନା।
ଯିବି ନିଶ୍ଚିତ ରୂପେ? ଠାକୁରଙ୍କର ଇଚ୍ଛା କେବେ ହଉଛି?
ହଁ କଣ କରିବା। ଠାକୁରଙ୍କ ଇଚ୍ଛା ହେଲେ ନିହାତି ଆଉ। ଯାଇ ବୁଲି ପଳେଇ ଆସିବେ ଆଉ।
ନିହାତି ପୁରୀ ଯିବାରେ ବହୁତ ଏ ଇଛା ଅଛି ତାପରେ ଆମର ଯୋଉ ଭୁବନେଶ୍ଵର ଇସ୍କନ ମନ୍ଦିର
ଆଜ୍ଞା।
ଯୋଉ ଶ୍ରୀକୃଷ୍ଣଙ୍କର ଇସ୍କାନ ସେଠି। ହଁ ଭଲ ସେଠିକି ବି ଯିବାର କେବେ ଯାଇପାରୁନି ଦେଖିଆ କେବେ ଠାକୁରଙ୍କର ଇଏ ହଉଚି ଯିବି।
ଆଜ୍ଞା ହଉ ଯେତେବେଳେ ଡୋରି ଲାଗିବ ଯିବେ ଆଉ।
ହଁ ହଁ।
ଠାକୁରଙ୍କ ଉପରେ ଡ଼ିପେଣ୍ଡ ଆଉ ସେଇଟା ଆଉ ଆମେ ଆଉ କଣ କରିପାରିବା?
ହଁ ନିହାତି ଆଜ୍ଞା।
ଆଜ୍ଞା ଆଉ କଣ ସବୁ ଘରେ ଖାଇବା ପିଇବା ଆଜି କଣ?
ହଁ ହ ବୋଉ ଚକୁଳି ବୁଟ ଆଳୁ ତରକାରୀ କରିଥିଲା ସେୟାକୁ ଖାଇଥିଲି।
ଓହୋଉ ଆମର ଆଜି ମଟର ତରକାରୀ ଆଉ ଉପ ଉପମା। ଆଉ ଖରା ବେଳେ ଆମ ଭାତ ଆମେ ଖାଇଥିଲୁ। ମୁଁ ତ ସ୍କୁଲରେ ଖାଇଥିଲି ପୁଅ ହେରିକା ଏମାନେ ସବୁ ଘରେ ଖାଇଲେ। ମୋର ସ୍କୁଲ ରେ ମୁଁ ଖାଇଦିଏ ଛୁଆ ଯାହା ଖାଆନ୍ତି ମୁଁ ସେଆ ଖାଏ।
ହ ହ।
ହଁ ମତେ ଏ ଟିକେ ବେଳେ ବେଳେ ମୁଁ ଟିଫିିନ ନେଇଯାଏ, ବେଳେ ବେଳେ ଇଚ୍ଛା ହେଲେ ଛୁଆଙ୍କ ଟିଫ ଇଏରେ ଛୁଆଙ୍କ ଖାଦ୍ୟ ଟା କେମିତି କଣ ହେଇଛି, ଆଗ ଆମକୁ ଟେଷ୍ଟ କରିବାକୁ ପଡୁଛି ନା। ଆମେ ଖାଇକି ଦେଖୁଛେ, ତାପରେ ଯାଇକି ଛୁଆ ଖାଉଛନ୍ତି ନା। ଆମେ ସେ ଓଁ ଆଉ ପିଲାଙ୍କୁ ତ ଆମେ ଆଉ ସେମିତି ଦେଇପାରିବାନି ନା ଇଏ ତୁ ଗୋଟେ ଇଏ ଭିତରେ ଉ ପିଲାଙ୍କ ଖାଦ୍ୟ ର ଟିକେ ଚା ଦେଖିବୁ, ତାପରେ ଜାଇଁ ଯାହା ଯିଏ ହେଲେ ଜଣେ ଖାଇବେ। ତେଣୁ କରି ଆମେ ଖାଉ, ମତେ ବି ଭଲ ଲାଗେ ପିଲାଙ୍କ ଖାଦ୍ୟ ଟା। ବି ଭଲ ହୁଏ, ଆଉ ଇଏ ନନଭେଜ ଫନଭେଜ ହେଲେ ମୁଁ ଟିକେ ଖାଏନି। ଏ ଭେଜ ରେ ଟିକେ କଣ ହେଲେ ଡାଲମା ହେଲା କି ଏ ସୋୟାବିନ ତାଙ୍କର ଯୋଉନ ହଉଚି। ସେଇଦିନ ସେଇଦିନ ଯଦି ଖାଏ ଖାଏ ନହେଲେ, ସ୍କୁଲରେ ଆଇଁଷ ଫାଇଁସ ବାରି ମୁଁ ଖାଏନି। ଖାଏନି ଘରୁ ନେଇଯାଏ। ଘରୁ ଟିଫିନ ନେଇଗଲେ ଘରୁ ଭାତ ଫାତ ଖାଇଦିଏ ଆଉ।
ଆଚ୍ଛା ଆଚ୍ଛା।
ଆସିକି ଆଉ ମୋ ପୁଅଟା ତ ମହାବାଳୁଙ୍ଗା। କଣ କରିବା, ଛୋଟ ପିଲା ଆଉ କଣ କରିବା ଆଉ ଦୁଇ ବର୍ଷ। ଆଉ ଦୁଇ ବର୍ଷ।
ଭିତରେ ସିଏ ତାର ତ ବଢିବ ଆହୁରି ଚଗଲାମି ସ୍କୁଲ ନା ଆଡମିସନ ହବ, ପ୍ଲେ ସ୍କୁଲ ଟା କାଲି।
ହଁ ଛୋଟ ପିଲା ଏବେ ଆଉ। ହଁ ଛୋଟ ପିଲା ଅଛି ଟିକେ ଦୁଷ୍ଟାମି ହବ ଆଉ।
ଦୁଷ୍ଟ ମାନେ ମହାଦୁଷ୍ଟ ବୋପା ମା କାହିଁକି ଆଉ କାହା କଥା କହୁଛନ୍ତି, ମହା ସେ ଦୁଷ୍ଟ କଣ କରିବ ମଣିଷ। ତାକୁ ତାରି ପଛରେ ଗୋଡେଇ ଗୋଡେଇ ଦିନ ଯାଉଛି, ସମୟ ବି ତାରି ପଛରେ ଯାଉଛି। କଣ କରିବ ମଣିଷ ତାକୁ ସିଏ ଟିକେ ବଡ ହବା ପର୍ଯ୍ୟନ୍ତ କଣ ଟିକେ କଷ୍ଟ କରିଆକୁ ପଡିବ ଆଉ ଚାରି ପାଞ୍ଚ ବର୍ଷର ହବା ଯାଏ ଟିକେ ଯେପର୍ଯ୍ୟନ୍ତ ସି ଜାଣିବାର ହବ ଆଉ କଣ କରିବା।
କିନା ଆଉ ସେ ଆମର ସେ ଏଁ କଣ ମାମା ଏଇଟା ଖାଇବା, ମାମା ସେଇଟା ଖାଇବା। ମାମା ଏଇଟା କିଣି, ଖେଲଣା ଖାଲି ଗଦା ଗ କଣ କରିବା ତାଙ୍କର ଫରମାଇଶ ବି ପୂରଣ କରିବା ପଳେ। ବେଳେ ବେଳେ ନ ପଡିଲେ କେମିତି ହବ।